ହ୍ୟାଲୋ, ସୁପ୍ରଭାତ ଭାଇ।
ହୁଁ ସୁପ୍ରଭାତ। କଣ କରୁଥିଲେ ଏବେ?
ଏବେ ଝିଅକୁ ଟିକେ ଶୋଇ ଦଉଥିଲି ତ, ଝିଅ ଏବେ ଶୋଇଲା ଗାଧେଇକି ଶୋଇ ପଇଲା। ଆଉ ଆପଣ କଣ କରୁଥିଲେ?
ଆଉ ମୁଁ ବସିଛି ଆଉ ଗୋଟେ ଜାଗାରେ ଆଉ।
କଣ ଆଜି କଣ ଖାଇଥିଲେ କଣ ସଖା
ଆ ସକାଳେ ପିଠା ଜାଣିଥିବ, ଚକୁଳି ପିଠା ତ ତମେ ଜାଣିଛନ୍ତି ତ? ଆଚ୍ଛା। ଆଉ କ୍ଷୀର ଖାଇଥିଲି ଆଉ।
ଖୁରି ପିତା ହେଇଥିଲା ଆଜି। ଆଜ୍ଞା। ଆଜ୍ଞା ଆଜ୍ଞା, ଜ୍ୟେଷ୍ଠ ପୁନେଇଁ ତ ସ୍ନାନ ପୁନେଇଁ ବି କହନ୍ତି ଆଜି।
ହାଓ ଇଜ୍ ଦିସ ସ୍ନାନପୁନେଇଁ?
ହଁ ଆଜି ଆମର ଯୋଉ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଆଜି ଗାଧାନ୍ତି ତାଙ୍କୁ ତ ଜାଣିଥିବେ ଜର ବି ହୁଏ କେତେ ଦିନି ତାଙ୍କୁ।
ସାତ ଦିନ ନା କେତେ ଦିନ କୁହ?
ସେଠିକି ଜର ହୁଏ ସେଇଟା ଆଜି ବି ସେ ଜ୍ୟେଷ୍ଠ ପୁନେଇଁ ବି କିନ୍ତୁ ମ ପଡିିବା କଥା ନୁହଁ, ଜ୍ୟେଷ୍ଠ ପୁନେଇଁ ଜଲଦି ପ ଗୋଟାଏ ମଳ ମାସଟା ବୋଲି ଆଜି ପଡିଯାଇଥିବ।
ଓହୋ।
ଶୁଭୁନି ଆପଣ ତ ବଡ ନା କଣ?
ନାଁ ମୁଁ ମଝି ମୁଁ ମଝିଆ ମୁଁ ମଝିଆ। ମୋର ତ ଡ୍ରେସ ହଁଁ ହ ହଁ ତମର ସେ କେତେ ହ ହଁ ବା ହଉଥିବ ଛୋଟବେଳେ ଆହୁରି ମାନେ ଇଏ ଲାଗେ। ଏବେ ତ ଗୋଟେ ବଡ ହେଲିଣି ଚଳିଯାଏ। ହଁ ସେତେବେଳେ ଛୋଟବେଳେ ନହେଲେ ସେତେବେଳେ ମନ ଦୁଃଖ
ହୁଁ ଆମେ ବି ସେୟା ଆମେ ବି ସାନ ନା, ଆମକୁ ବି ଡ୍ରେସ ମିଳେନି ବଡ ପିଲା ବଡ ଭାଇ ମାନେ ସବୁ ଡ୍ରେସ ପିନ୍ଧିବେ।
ହଁ ହଁ।
ହେଇଥିବ ଆଉ ମଝିଆ ତ ଜମାକୁ କାଆକୁ କୁଆଡେ ହବନି। ପୁଅ ପିଲା ହେଲେ ତ କିଛି ହବନି। କୁମାର ପୂର୍ଣ୍ଣିମାରେ ହେଇପାରିବନି, ନା ଜ୍ୟେଷ୍ଠ ପୂର୍ଣ୍ଣିମା, ନା ଅଷ୍ଟମୀରେ, ନା ରଜରେ।
କୁଆଁର ପୁନେଇଁ ଆଉ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଆରେରେ ପାର୍ଥକ୍ୟଟା କଣ ଥାଏ ମାନେ?
ଦେଖ, କୁମାର ପୂର୍ଣ୍ଣିମାଟା କଣ ଝୁଅ ପିଲାଙ୍କ ପାଇଁ ଓଷା, ଏଇଟା ଭାଇମାନଙ୍କ ପାଇଁ ଓଷା କରିଥାନ୍ତି।
ହୁଁ ହୁଁ।
କାରଣ ଝିଅମାନେ ଭାଇଙ୍କ ମଙ୍ଗଳ ପାଇଁ ଓଷା କରନ୍ତି, କହନ୍ତି ବର ପାଇଁ ଭାଇ ପାଇଁ ଦିଟା ପାଇଁ କରନ୍ତି। ଭଲ ବରଟେ ମାନେ ଚାନ୍ଦକୁ ସକାଳୁ ଆମର ଚାଳେ ସନ୍ଧ୍ୟାବେଳେ ଉ ଇ ଯଷ୍ଟ ସୂର୍ଯ୍ୟ ଅସ୍ତ ହେଇ ଆସିବ ଚାନ୍ଦ ଉଦୟ ମାନେ ବାହାରିବ ସେତେବେଳେ ପୂଜା କଲେ ଭଲ ବରଟେ ଦିଅନ୍ତି କୁହନ୍ତି ଢଗ ଅଛି ଟୋକା ବର ପାଆନ୍ତି ଏମ ମୁଁ ଏତିକି ଜାଣିଛି ଆ କାହିତ କହନ୍ତି ଯେତେବେଳେ ଯିବ ଭୋଗ ନେଇ ପକେଇବ ନଇ ରେ ଗେଣ୍ଡା ଆଣିବ ଆଣିକି ଚାଳ ଉପରେ ପକେଇକି କହନ୍ତି ଗେଣ୍ଡା ମୋ ଭାଇକି କରିଦିଅ ଭେଣ୍ଡା ଏନ୍ତିଆ। ଆଉ ସେଇଆ କହନ୍ତି ଆଉ କୁମାର ପାଇଁ ଋତୁ ପୂର୍ଣ୍ଣିମା କଣ ବଡ ପିଲା ମାନେ ଆମର ଯିଏ ଜଗନ୍ନାଥ ଠାକୁର ଯୋଉ ତାଙ୍କ ବଡ ଭାଇ କିଏ ବଳଭଦ୍ର ଜାଣିଛନ୍ତି ସେ ବଡ ତାଙ୍କ ଅନୁସାରେ ଜ୍ୟେଷ୍ଠ ପୂର୍ଣ୍ଣିମା ଟା ପଡେ କାରଣ ସେ ଜେଷ୍ଟିୟା ନା। ଜ୍ୟେଷ୍ଠ ମାନେ କଣ ବଡ ଭାଇ ବଡ ଭାଇ ମାନେ ସେମାନେ ବଡ ଭାଇ ଯିଏକି ବଡ ଭଉଣୀ ସେମାନେ ଜ୍ୟେଷ୍ଠ ହୁଅନ୍ତି ତାଙ୍କ ପାଇଁ ଡ୍ରେସ ପିଠା ହୁଏ। ଅଷ୍ଟମୀ ଟା ହେଲା ଆମର ଅଲଗା ଅଷ୍ଟମୀ ଟା ହେଲା ସେଇ ବଡ ଭାଇଙ୍କର ସେଟା ତ ମତେ ଭଲ ସେ ଜାଣିନାହିଁ କିନ୍ତୁ ମୁଁ ଜାଣିଚି ବଡ ମାନଙ୍କ ପାଇଁ ଡ୍ରେସ ହୁଏ। ସେଠି ତ ଏଣ୍ଡୁରି ହୁଏ ଅଷ୍ଟମୀରେ। ଏଣ୍ଡୁରି ଆପଣଙ୍କର ତ ହେଉଥିବ ଏଣ୍ଡୁରି ବି ଅଷ୍ଟମୀରେ ହଉଥିବ।
ହୁଏ।
ଆଉ ଆଉ କଣ ଘରେ କଣ କରୁଚନ୍ତି ସବୁ ଭଲ ଅଛନ୍ତି
ହଁ ଘରେ ଭଲ ଅଛନ୍ତି ଆମର ଦେଇ ହେରୀକା ଯାଇଥିଲେ ଠାକୁର କତିକି ଆଜି। ସମ୍ବାଦ ଯେହେତୁ ଗୋଟେ ଶିବ ମନ୍ଦିର ପାଖରେ ଅଛି।
ଓହୋ ଆପଣ ଆଜି ପୁରୀ ଗଲେନି କି ଆଜି ତ ଦେବସ୍ନା
ଦେବସାନ ଫୁରିଆ ଆମ ପୁରୀ ହରିକା ଯାଇପାରିଲୁ ତ ଆଉ ସାଙ୍ଗ ହେରିକା କେହି ନାହାନ୍ତି ବୁଲାବୁଲି ଆଉ କରିବୁ କଣ ଏକାଠିଆ ତ ଏତେ ଦୂର
ଆମୁକୁ ଆମ ଘରେ ଛାଡିବେ ଆପଣ ଯାଇ ଚାହିଁଥିଲେ ନା ପୁରୀ ଦେଖିକି ଆସିଥାନ୍ତେ ଆଜି ଯୋଉ ଭିଡ ହେଇଥିବ ବହୁତ ପ୍ରବଳ ଭିଡ ହେଇଥିବ ପୁରୀରେ।
ହଁ ହଉ ଆଉ ଗୁଣ୍ଡୁ ଯୋଉ ଗୁଣ୍ଡିଚା ଯାତ୍ରା
ଆଜ୍ଞା ଜୁଲାଇ ଷୋହଳରେ ମାନେ ଚଉଦରେ ପଡୁଛି ଆମର। ଗୁଣ୍ଡିଚା ଯାତ୍ରା ତମର ସିଆଡେ ରଥଯାତ୍ରା ଅଛି ଭାଇ
ହଁ ପାଖାପାଖି ଦିଆ ହୁଏ ଗୋଟେ ଆସେ ଛତିଆ ବଟରୁ ଆସେ ଗୋଟେ
ହଁ ଛତିଆ ଆଛା ଆଛା ଛତିଆ ବଟ ଠାକୁର ଆପଣଙ୍କର ଆସେ
ହଁ ନା ପାଖ ନୁହେଁ ପାଞ୍ଚ ଛଅ କିଲୋମିଟର ଦୂରରେ ଆଉ।
ଆଉ ସେ ମାଉସୀ ମା ଘର କୋଉଠି ପଡୁଚି?
ନା ମୁଁ ସେଇଟା ଜାଣିନି କୋଉଠି ପ ତା ପରେ ଜାନନି ଏନ୍ତି ମୁଁ ଅଥଯାତ୍ରା ଦେଖିନି ତ କେବେ
ଯାଆନ୍ତୁ ଦେଖିକି ଆସନ୍ତୁ ଛତିଆକୁ ଦେଖନ୍ତୁ ନାଇଁ ଇଛା ନାଇଁ ଭାଇ କଣ ରଥଯାତ୍ରା ଦେଖିଲେ ନା ଭଲ ଲାଗେ ମୁଁ କହୁଚି ଆମ ଗାଁ ରେ ରଥଯାତ୍ରା ହୁଏ ଭାଇ ରଥ ଟାଣି ଟାଣି ଅନ୍ୟ ଗାଁରୁ ଆଣନ୍ତି ଆମ ଗାଁ ମାଉସୀ ମା ଘର ଆମେ କହିବେ ଯୋଉ ଦିନ ରାତ ବାହୁଡା ଯାତ୍ରା ପଡେ ଆମେ ସେଦିନ ରଥ ଟାଣିବୁ ଭାଇ କେହିବି କୋଉଠୁ ଶକ୍ତି ଆସେ ଝିଅ ପିଲା ଖାଲି ଆମେ ରଥ ଖାଣିବୁ ଫାଷ୍ଟ ଝିଅ ପିଲାଙ୍କୁ। ଟାଣି ଟାଣି ଅଧା ବାଟ ନେଇ ପଳେଇବେ। ଠାକୁର ଶକ୍ତି କିଣି ଦିଅନ୍ତି ଯାହାର ଇଛା ଥିବ ନା ସବୁ କରିପାରିବ ତମେ ଚେଷ୍ଟା କର ହବ ତମେ ଠାକୁର ଦେଖିବାକୁ ଯାଇପାରିବ ରଥ ବି ଟାଣିପାରିବ। ହଁ ଆଉ ତମ ସେଆଡେ କାହିଁ ଭାବୁଛନ୍ତି ନାସ୍ତିକ ଦୁନିଆରେ ଆଜି କାଲି ନାସ୍ତି କେହି ନଥିବ ମନରେ ଯଦି ଭକ୍ତି ଥିବ ନା ଠାକୁର କତିକି ନ ଗଲେ ବି ଚଳିବ ମନରେ କିନ୍ତୁ ଭକ୍ତି ଥିବା ଦରକାର।
ହଁ ଅ।
ତମେ କହିବ ମୁଁ ନାସ୍ତିକ ନାସ୍ତିକ କାହିଁ କହିବ କାଇଁ ଆଉ ଆଜି ମଧ୍ୟାହ୍ନ ଭୋଜନ କଣ ହଉଚି?
ମଧ୍ୟାହ୍ନ ଭୋଜନ ତ ଏଥର ମତେ ଲାଗୁଚି ଆଜି ସୋମବାର ବୋଧେ ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା ଅରୁଆ ଖାଆନ୍ତି ବୋଧେ
ହୁଁ ଆଜି ଅରୁଆ ଖାଇବେ ଯେ ଜ୍ୟେଷ୍ଠ ମାନେ ସେମାନେ ତ ଆଜି ବିନା ପିଆଜ ରସୁଣରେ ଖାଇବେ ଅରୁଆ।
ଆଜି ଯେହେତୁ ସେଥିପାଇଁ ଅଲଗା ଅଲଗା କିଛି ହେଇନଥିବ ସେଇ ବୋଧେ ଅରୁଆ ହରିକା କରିକି ଡାଲମା। ଠିଆ କରିବେ।
ହୁଁ ଡାଲମା, ହୁଁ ଆ ଆପଣଙ୍କର ତ ଆଇଁଷ ହେଲାନି ଆଉ। ଗଲା ଆପଣ ତ କହୁଛନ୍ତୀ ନାସ୍ତିକ, ଆଇଁସ ଖାଆନ୍ତି ଆଉ ସୋମବାର ତ ଆଇଁସ ଖାଇବେନି ବି। ଆପଣ ମହାଦେବ ଭକ୍ତ ବି ନୁହନ୍ତି ତାହେଲେ? ମୁଁ ଜାଣିଛି ପୁଅ ପିଲା ମହାଦେବ ଭକ୍ତ। ମୁଁ ଯେତିକି ଦେଖ କିଛି ବହୁତ ପିଲାଙ୍କର ମହାଦେବ ଥାଆନ୍ତି ଭକ୍ତ ଆପଣ ତ ଟୋଟାଲ ଭକ୍ତ ନାହାନ୍ତି। କୋଉଠାକୁରଙ୍କୁ ଟିକେ କୋଉନନ୍ତି ନାଁ?
ହଁ ମତେ ଜେ ମତେ ବୌଦ୍ଧ ଧର୍ମ ଟିକେ ଭଲ ଲାଗେ। ସେଥିପାଇଁ ଯେହେତ ଆମ ହିନ୍ଦୁ ଧର୍ମ ଆସୁନି। ପୌଦ ଧର୍ମ ଟା ମତେ ଟିକେ ଭଲ ଲାଗେ ତା ଇଏ ଗୁରା। ଆ ସେଥି ପାଇଁ। ହଁ ହ ନା ହିନ୍ଦୁ ତ ନା ହଁ ହଁ ସେ କସ ହଁ ମୁଁ ସେଠ ଦେଖିଛି ଲଲତି ଗିରି ଗୋଟା ବହୁତ ସୁତ ହେଇ ସବୁୁଁ। ହଉ ସେ ସରି ହଁ ଧଉଳି ଭ ମୁଁ ସେତେବେଳେ ତିନି ବର୍ଷ ବି ଭୁବନେଶ୍ୱର ଥିଲି ସେତିକି ଆଉ ଯାଇ ଯାଇନି।
ଭାଇଁ ଏଠିକି ଆସନ୍ତୁ ଟିକେ ଟିକେ ବୁଲିକି ଧଉଳି ଦେଖି କେତେ ସବୁ ନୂଆ ନୂଆ ବାହାରିଲାଣି ଧୋ ଧୋଳିରେ ଆମର। ମୁଁ ତ ଯାଇନି ଆପଣଙ୍କୁ ସିନା କହିଦ ଛି ମୋର ତ ହଉନି ଯୋଗ ଆଉ ଯ ଯିବା ପାଇଁ ହଉନି ମୁଁ ରହିକି ବି ଭାଇ ଦି ବର୍ଷ ଭୁବନେଶ୍ଵର ଯାଇପାରୁନି।
ହଉ ହଉ ଭୁବନେଶ୍ଵର ଆପଣ କୋଉଠି ରୁହନ୍ତି?
ମୁଁ ରହୁଛି ଶୈଳେଶ ବିହାରରେ ରହୁଛି ଶୈଳେଶ୍ରୀ ବିହାର।
ହଁ କୋ ପାଖାପାଖି କିଛିଟା ଜାଗା?
ହଁ ସେଠି ଆମର ଅଛି ବୁଦ୍ଧ ପାର୍କ ଅଛି, ଆମ ବୁଦ୍ଧ ଦେବଙ୍କର ଅଛି ମ୍ୟୁଜିୟମ ବି ହେଠି ଅଛି। ସେଠି କାଚ ଘର ଅଛି ସେଠି ଏ ସବୁ ବୁଦ୍ଧ ଦେବଙ୍କର ମୂର୍ତ୍ତି ବି ଅଛି ତା ଶହିତ ପାର୍କଟା ଅଛି ଆଉ। ବୁଦ୍ଧ ପାର୍କ ନା ଅଛି ଆଉ ତା ନାଁ ରେ ଆଉ ହଁ ସେଠି ଆଉ ନନ୍ଦନକାନନ ଟା ଅଛି ଆମର ଏପଟ ସାଇଡରେ। ଚି ସେଇ ଶୈଳ ଶିବ ବାଟ ହଁ ସେଇ ବାଟେ ତ ଦେଇଥିବ ସେଇ ବାଟେ ବାଟ ବି ଅଛି। ଦି ଗୋଟେ ବାଟ ଅଛି ପ ଯୋଉ ଗୋଟେ ଯାଇ ପାରିବେ ବାଟ ସେଇଠି ତ ସବୁ ପାଖାପାଖି ଆମର ଅ ମେଡିକାଲ ସବୁ ବି ପାଖାପାଖି କିମସ ଠୁ ଆରମ୍ କରି। କଳିଙ୍ଗ ଇଏ ଆ କିଟ କେୟାର କଲେଜ। ହଁ ପଟିଆ ପଟିଆ ବାଟେ ଅଛି ଆଉ ଗୋଟେ ଅଛି ଆମର ଆଚାର୍ଯ୍ୟବିହାର। ସେ ବାଟେ ବି ପଡିବ ଡମଣା ବାଟା ଦେଇକି, ଆଇ ହଁ ହଁ ସେଇ ବାଟେ ବି ବାଟ ପଢିବ ଦି ପଟେ ବାଟ। ଛି ଶଳସ ବାରକୁ ଆପଣ ଯୋଉ ବାଟରେ ଚାହିଁଲେ ବି ଆ ପାରିବେ, ହଁ ମେଡିକାଲ ତ ବି ଏପଟେ ବହୁତ ପଢୁଛି ଭଲ କିନ୍ତୁ ଏବେଟେ ଡେଭଲପମେଣ୍ଟ ବହୁତ ଭଲ ଅଛି। ସଳିସିବାରେ ପାଖାପାଖି ସବୁ ଅ ଛି ମାନେ ଭାଇ ମେଡିକାଲଠୁ ମନ୍ଦିର ଯେକୌଣସି ମନ୍ଦିର ହଉ ସବୁ ଅଛି ଏଠି। ଆଉ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଦେହ ପା ଯା ଠାକୁରଙ୍କ ଦୟାରୁ ଭଲ ରହିଯାଉଚି।
ହୁଁ ଆଉ ଆଜି କଣ ଏଇନା ଆଇଟମ ତ ଗାଧର ତ ଭାତ ଡାଲମା ଟା ହବ ଆଉ ଖାଇବେ ଆଉ, କି କଷ୍ଟରେ ମୁଁ ଖାଉଛି ଆଜି ଭାତ ଡାଲମା ଟା। ହଁ ଆପଣ ତ ନାସିଥିବ ଆଉ କହିବ ଉର ହଉନି ବିନା ଆଇଁସ ହଉନି ଖାଇବା ଆଇଁଷ ଟା ବି ଏତେ ଭାଇ ଦିଅ ନା ପ୍ରାୟ ଦିଅ ନା ଅଧିକାଂଶ ଦେଖ ଘର ଜିନିଷ ଖାଅ। ଆଇଁଷଟା ବାହାର ଜିନିଷଟା ନା, ନନେ ଚୁନା ମାଛ ଖାଅ ସେଗୁଡା ଭଲ, କୁକୁଡା ମାଂସ ଗୁଡା ଖାଅନା କି ଛେଳି ମାଂସ ଖାଅନା।
ହଁ ହୁଁ।
ସବୁବେଳେ ଚୁନା ମାଛ ଖାଇବ, ତମରେ ନଈ ଅଛି ନା ଭାଇ?
ହ ହଁ ହଁ ମୁଁ ତ ଆମ ନଈ ଅଛି ନଈ।
ଆଁ ନଈରେ ବି ଚୁନା ମାଛ ମିଳୁଥିବ, ଆପଣ ମାଛ କେବେ ଧରନ୍ତି?
ହ। ମାଛ ମୁଁ ଏତେ ଧରି ପାରୁନି। ମତେ ଲାଗୁଛି ଚୁନା ମାଛ ଖାଇଲେ ଭଲ। କାହିଁକି ମୁଁ କହିଲି ଆଖି ଟିକେ
ହଁ, ଶକ୍ତି ପାଇବେ ଆଖି ଦେଖେଇବାକୁ ଶକ୍ତି ପାଇବେ। ହଁ ଆଖି ପ୍ରୋବଲେମ ରହୁଛି ତାହେଲେ? କେମିତି ରହିଲା, ମାନେ କଣ ପାଠ ପଢୁଥିଲେ ନା ମୋ
ହଁ ଛୋଟବେଳକୁ ଟିକେ ପ୍ରୋବ୍ଲେମ ଥିଲା। ଆଉ ଏ ଏବେ ଏଠି ବଡ ବହି ଧଇଲା ବେଳକୁ ପାଠ ପଢା ପଢି, ଫୋନ୍ ଦେଖା ଦେଖି କଲା ବେଳେ ଚଶମା ଲଗେଇବାକୁ ପଡୁଛି। ଚଷମା ଏମିତି ଡେଲ୍ଲୀ ନାଇବାକୁ ପଡୁଛି, ସେଟା ଇଏ ହଉଛି ଆଉ।
ଆଉ ଆପଣଙ୍କ ସିଆଡେ ଆଉ କଣ ଅଛି? ଆମର ଜଗତେଶ୍ଵରର ମନ୍ଦିର ଅଛି।
ହଁ- ହଁ ସେଠି ମୁଁ ଦି ଥର ଯାଇଛି। ମୁଁ ଆର ବର୍ଷ ରଜରେ ଯାଇଥିଲି, ମାନେ ଆମ ଏଠୁ ବାଇଶି କିଲୋମିଟର।
ବହୁତ ବାଟ ତଥାପି ହେଲାଣି, ବାଇଶ କିଲୋମିଟର ତ ବହୁତ ବାଟ
ହଁ, କୋଡିଏରୁ ଅଠରରୁ ବାଇଶ କୋଡିଏ ଭିତରେ, ମାନେ ସେ ତାରି ଭିତରେ ହବ ଆଉ।
ଓ ହୋ ଆପଣ ଏଇ ଭୁବନେଶ୍ୱରରେ କୋଉ କୋଉ ମନ୍ଦିର ସବୁ ଯାଇଥିବେ? କହୁ ଛନ୍ତି ତିନି ବର୍ଷ ରହିଥିଲେ, କୋଉ କୋଉ ମନ୍ଦିର ସବୁ ଯାଇଥିଲେ? ହଁ ତା ସାଇଟରେ ଗୋଟେ ବିନ୍ଦୁସାଗର ପଡି
ହଁ, ଶଶ ସେରା ଯାଇଛି ଯାଇଛି ଆଉ କେତେବେଳେ କୋଉଟା ଯାଇନି ବୋଧେ? ହଁ, ସେଇଠି ହଁ, ସେ ଜାମୁ ରାଜାରାଣୀ ମନ୍ଦିର ସେ ପାଖ ଖାଇ ପାଇଲା।
ହଁ ସେଇଟା ଶୂନ୍ୟ ମନ୍ଦିର କହନ୍ତି, ରାଜାରାଣୀ ମନ୍ଦିରକୁ ଶୂନ୍ୟ ମନ୍ଦିର।
ଶୂନ୍ୟ ମନ୍ଦିର?
କିଛି ନାହିଁ, କିନ୍ତୁ ଶୂନ୍ୟ ମନ୍ଦିର ନାଁଟା ହେଇଛି ରାଜାରାଣୀ ମନ୍ଦିର। କାରଣ ରାଜାରାଣୀ ଯେ ରା ରାଣୀଙ୍କ ପାଇଁ କଣ କରିଥିବେ ନା କଣ? ସେଟା ସେ ଶୂନ୍ୟ ମନ୍ଦିର ଖାଲି ପାର୍କ ମନ୍ଦିରଟେ ଖାଲି ମା କିଛି ନାହିଁ, ଖାଲି ମନ୍ଦିର ଟାଇପରେ ଗଢା ହେଇଛି। ହଁ ଦେଖିଥିବେ ଯାଇକି, କିଛି ତ ନଥିବେ ନା ମୂର୍ତ୍ତି ଫୁର୍ତ୍ତି କିଛି ନାହିଁ।
ସେଟା ହଁ ରାମ ରାମ ମନ୍ଦିର ଯାଇଛି, ରାମ ମନ୍ଦିର ଟିକେ ଅଧିକ ଯାଇଛି ଯାଇ ସେଠୁ ମାନେ, ସେ କର ଲାଇନ୍ ରେ ପାଖାପାଖି ଥିଲୁ କହିପାରିବା। ଇସ୍କନ ପୁରା କତିରେ ଦେଖିଛି, କତିରେ ଦେଖିଛି ମାନେ ଆଉ ଭିତରକୁ ପଶିନି।
ଉୁଁ- ହୁଁ ନାଇଁ ଆସୁ ଇସ୍କନଟା ବି ଭଲ ଜାଗାଟା, ଶାନ୍ତି ଲାଗିବ ଆସିକି। କିନ୍ତୁ ବିନ୍ଦୁସାଗରରେ ଆପଣ ଯଦି ସନ୍ଧ୍ୟାରେ ବସିବେ, ଶାନ୍ତିରେ ପୁରା ଆଉ ଇ ଇଚ୍ଛା ହବନି ଆପଣଙ୍କୁ ଘରକୁ ଯିବା ପାଇଁ।
ଆଉ ମୁଁ ଯାଇଥିଲି ଯୋଉ ଲିଙ୍ଗ ଯୋଉ ଇଏ, ଯ ଏଠିକି ଯୋଉଟା ଜାଗରରେ ଯାଇଥିଲି। ଥରେ ବସ ଥିଲୁ ମାନେ ଜା ଜାଗରରେ ମାନେ ଯାଇଥିଲୁ ସେଠି, ଥରେ ଭିଡ଼ ପ୍ରବଳ ହେଇଥିଲେ ସେଠି ଯାଇଥିଲୁ।
ଏଠି କିି ଦେଖିବେ କୋଉଠି କହିଲେ? ଆମର ବିନ୍ଦୁସାଗର ସେ ଏପଟ ସାଇଟକୁ ଏକାମ୍ର ବନ ଗୋଟେ ଅଛି।
ହଁ ଏକ୍ରାମ ବନ ସେଠି ପଡେଇ, ମାନେ ସେ ଏବେ ଗୋଟେ କିଛି ହଉଥିଲା ଏଇ କିଛି ଦିନି ତଳେ?
ନାଇ ଏକ୍ରାମ ବନ ଆମର ଏବେ ସେଇଟା ଅଛି ସିମି ପାର୍କ ଟାଇପର। କିନ୍ତୁ ସେଇଠ ହଁ ଉତ୍ସବ ବୋଧେ ପଡିିଥିବ ଆଉ, ଏକ୍ରାମ ବନ ପାଇଁ ଉତ୍ସବ ବି ପଡୁଛି। ବେଳା ଭୂମି ଯାଇଥିଲେ? ଏପଟେ ଆମର ବେଳାଭୂମି ପଡୁଛି ଏୟାରପୋର୍ଟ ପାଖରେ।
ନା, ନା ଏୟାରପୋର୍ଟ ଯାଇଛି, ଯୋଉ ବେଳା ଭୂମି ହେକା ଯାଇନି।
ସେଠିକି ଯାଆନ୍ତୁ ସେଠି ବଢିଆ ଜାଗା ସୁନ୍ଦର ଲାଗିଯାଉଛି, ସେ ଜାଗାଟାକୁ ବି ଆପଣଙ୍କୁ ଭଲ ଲାଗିବ। ଜା ଯେତେବେଳେ ଭୁବନେଶ୍ୱର ଆସିବେ, ଟିକେ ଦେଖିବେ ସେଆଡେ ବୁଲି ବାଲିକି ଆସିବେ।
ହଁ।
ହଉ ଆଉ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆଜ୍ଞା କାମ ସାରିକି ଫେରେ କେତେବେଳେ ଫୋନ କରିବେ ଆଉ ରଖୁଛି ଭାଇ। ଧନ୍ୟବାଦ।
ହଉ ରହୁଛି।